ହାଲୋ ଶୁବୁଚି ହଁ ଆଜ୍ଞା। କୁହନ୍ତୁ କୁହନ୍ତୁ ଏଇ ରୋଷେଇ କରୁଥିଲି ଆଉ।
ହଁ ରୋସେଇ ସରିନି କି?
ନାଇଁ ରୋଷେଇ ସରିନି ସରିଲା ବେଳକୁ ହେଇଯିବ ସାଢ଼େଏଗା ବାର ହେଇଯିବ।
ଓହୋ।
ଆଉ ଆପଣ କଣ କରୁଚନ୍ତି?
ଏଇ ବସିଚି ଏଇଠି।
ବସିଚନ୍ତି ଆଉ ରଜ କେମିତି କଣ ପାଳିଲେ?
ହଁ ରଜ ଭଲସେ ପାଳିଲୁ ପିଇସି ଘରକୁ ଯାଇଥିଲି। ଆଉ ମାମୁଁଙ୍କ ଘରକୁ ଯାଇଥିଲି।
ହଁ ହୁଁ। ଆମେ ବି ସେମିତି ଯାଇଥିଲୁ ଗାଁକୁ ଯାଇଥିଲୁ ଯେ ଗାଁ ରେ ଦି ଦିନି ରହିକି ସଂକ୍ରାନ୍ତି ଦିନ ଫେରିଲୁ। ଆଉ ପିଠାପଣା ସବୁ କେମିତିଉଁ?
ହଁ ପିଇସି ଘରକୁ ଯାଇଥିଲି ତ ପିଇସି ଆମ ପାଇଁ କରିଥିଲେ ପୋଡପିଠା। ପିଠା ସିଝା ପିଠା ଚ ଚକୁଳି ଆଉ ଘରକୁ ଆଇଲା ପରେ ମାମା ବି ଚକୁଳି କରିଥିଲା। ଆଉ ସବୁ ପ୍ରକାର ପିଠା କରେ ମାମା ବାସ୍ ପୋଡ ପିଠା ଟା କରେନି। କିନ୍ତୁ ପିଇସି କରିକି ଦେଇଥିଲା।
ଓ ହୋ ହୋ ହ ହୋ ଆମର ଏଠି ଇଟିଲି ପିଠା ହେଇଥିଲା ଇଟିଲି ମ ମଟର ଆଳୁ ତରକାରୀ କରନ୍ତି ତାସହିତ ବରା ଉଁ କାକେରା ଏ ପହିଲି ରଜ ଦିନ ସେଟା କରିଥାନ୍ତି। କରିଥିଲେ।
ହଁ ମାମୁଁ ଘର ବି ମାମୁଁ ଆସିଲା ଦିନ ବି ମା ମାନେ ଆଇ ଯିଏ ମୋରୋ ସେ ପିଠା କରିକି ଦେଇଥିଲା ମାଇଁ ବିଆସ ମାଇଁ ଆସିଥିଲେ ବି। ପିଠା ହାରିକା ଆଣିକି ଆସିଥିଲେ ଆଉ।
ଆସିଥିଲେ ଆଉ ଦୋଳି ଦୋଳି ଲାଗେ କି ନାଇଁ?
ହଁ ଦୋଳି ତ ଆମ ଭୁବନରେ ପୁରା ଅଲଗା ପ୍ର ପ୍ରକାରର ପଡେ ସବୁ ପ୍ରକାର ଦୋଳି ପଡୁଚି ଆମ ଭୁବନରେ। ମାନେ ପଟା ଦୋଳି ବି ପଡେ ଯୋଉଗୁଡା ମାନେ ରାମ ଦୋଳି ଟାଇପ ର ନା ଛୋଟୋ ଛୋଟୋ। ପଟାରେ ବାଉଁଶରେ ସେଗୁଡ଼ା କରନ୍ତି ଆଉ ଖେଳନି ବାସ ମୁଁ ଦୋଳି ଖେଳେନି ମୋର ମୁଣ୍ଡ ବୁଲାଏ।
ମୁଣ୍ଡ ବୁଲାଇ। ହଁ ମୋର ବି ସେମି ତି ତ ମୁଣ୍ଡ ବୁଲାଏ ତ ଦୋଳି ଆମେ ଖେଳି ପାରୁନା ହେଲେ ଦୋଳି ଦେଖିଲେ ଖୁସି ଲାଗେ ଆଉ। ଖାଲି ଅ
ମୁଁ ମୁଁ ସେମିତି ଦେଖିଯାଏ। ହଁ ଫୋ କେବଳ ଫଟୋ ଉଠା ଉଠିବା ପାଇଁ କି ସାଙ୍ଗ ମାନେ ମୋ ଦିଦି ଏରିକ ଯାଆନ୍ତି ମୋ ସାଙ୍ଗ ପିଲା ଯାଆନ୍ତି ତ ମୁଁ ଫଟୋ ଉ ଠାଇବା ପାଇଁ ବାସ୍ ଦୋଳିରେ ବସି ପଡେ, ସେମାନେ ବାଇଲା ବେଳକୁ ମୁଁ ଓଲେଇ ପଡେ। ସେମିତି ମୁଁ ଭାଇ ହେରୀକା ଖେଳୁଥିଲେ ମୁଁ ତାଙ୍କ ସହିତ କହିଲି ମୁଁ ଫୋଟ ଉଥେଇବି ବସିଥିଲି ସେମାନେ ଦୋଳି ଜୋରରେ ପା ମୋଡି ହେଇଗଲା।
ହୁଁ ଓହୋ ତାପରେ ଗର କିଛି ହେଇନି ତ ଅସୁବିଧା।
ଏ ନାଇଁ ସେମିତି କିଛି ନାହିଁ, ଗୋଡ଼ ବାସ ମୋଡ଼େଇ ହେଇଥିଲା ତାର ବାବା ଚିଡ଼ିଲେ ମୋ ଭାଇ ହେରିକା ଙ୍କୁ କହିଲେ ତମେ ତ ଜାଣି ଛ ସେ ଦୋଳି ଖେଳେନି। ସେ ବସିଲା ବେଳେ ତମେ କାଇହିଁ ବାହୁଥିଲ? ତାରେ ଗଲି ବାବା ସେଗୁଡା ମୁଭ ହେରିକା ଘଷି ଦେଲାଠୁ କମିଗଲା। ଗୋଡଟା ପଡିଗଲେ ହଁ ଜୋରରେ ପଡିଗଲି ବହୁତ ଉଞ୍ଚା ଦୋଳିଟା ହେଉଥିଲା ନା ମୋ ମୁଣ୍ଡ ବୁଲେଇଲାଠୁ ମୁଁ ଡେଇ ପଡ଼ିଲି। ମୁଁ କହିଲି ନାହିଁ କି ତଳୁଆ ହେଇଗଲା ବେଳକୁ ମୁଁ ଡେଇଁ ପିଡିବି ବସ୍ ଠିକ୍ ତଳୁଆ ହେଲା ବେଳକୁ ସେ ଉପରକୁ ଟେକିଦଲେ ମୁଁ ପଡିଗଲି।
ଓ ହୋ ହୋ ହୋ ଯେଉଁ ଠେଲି ଦେଇଥିବେ ତ ଜୋରରେ ଆଉ।
ହୁଁ ତାପରେ ସେମାନେ ପାନ ଖାଇଥିଲେ ନା ମତେ ସେ ସ୍ମେଲ ଟା ପସନ୍ଦ ନୁହଁ ମୋର ବାନ୍ତି ହେଇଯାଏ।
ହଁ ହଁ ର ରଜ ପାନ ତ ବନାରସୀ ପାନ ରଜ ପାନ ଫେମସ୍ ସେଥିରେ ତ ଖାଲି ବେଶୀ ତ ଅନ୍ୟାନ୍ୟ କିଛି ନ ଥାଏ ସେ ଯୋଉ ପାନର ଯୋଉ ଜେତିକ ମସଲା ଅଛି ଖାଲି ମିଠା ହଁ।
ଥିବ ସେମିତି ସେଇ ମି ଠା ମସଲା ଆଣିଦେଲା। ମୁଁ ଟିକିଏ ଖାଲି ତ ବାନ୍ତି କରିିକରି ସେ ଦିନଟା ପହିଲି ରଜ ମାନେ ଦିନରେ ଗଲା। ତାପରେ ଉଠିକିନା ପୁଣି ଖାଉ ପିବା କଲି ପିଠା ଆରିକା।
ହଁ ହଁ ଯା ହଉ। ହଁ ଇଏ ଇଏ ଦିନ ସେକେଣ୍ଡ ଦିନ ସଂକ୍ରାନ୍ତି ଦିନ।
ସଂକ୍ରାନ୍ତି ଦିନ ମୋର ତ ଅରୁଆ ଟୋଟାଲି ଉପରେ ଥିଲା ମୁଁ ସେଥିପାଇଁ ଖାଲି ପିଠା ହିଁ ଖାଇ ଖାଇ ପିଠା ଠା ଫଳମୂଳ ଖାଇକି ରହିଲୁ ଆଉ।
ହୁଁ ଇଏ ଯାଇଥିଲେ ମନ୍ଦିର।
ହଁ ମନ୍ଦିର ଯାଇଥିଲି ଆମ ବାବା ବୁଦ୍ଧେଶ୍ଵରଙ୍କ ପାଖକୁ ଯାଇଥିଲୁ ଆଉ ଯେଉଁ ମିନି କେଦାରନାଥ ହେଇଛନ୍ତି ନା ଯାଜପୁରରେ ସେ ସେ ସେଠିକି ବି ଯାଇଥିଲୁ।
ସେଠିକି ଯାଇଥିଲ ଆଉ ମୁଁ ବି ଯାଇଛି ଯେ କେଦାରନାଥରେ। ହେଲେ ଏବେ ତାଙ୍କ ପ୍ରୋସେସିଂ ଚାଲିଛି ସବୁ କାମ ଚାଲିଛି। ସବୁ କମ୍ପ୍ଲିଟ୍ ହେଇନି। ଏଇ ତିନି ମାସ ତଳେ ମୁଁ ଯାଇଥିଲି।
ଓ ହଁ ଅଳ୍ପ ଅଳ୍ପ ସବୁ ଚାଲିଛି ଭଲ ସେ।
ଚାଲିଛି କାମ ବି ହଁ ହଁ ଏବେ ରଜରେ ତ କାମ ବନ୍ଦ ଥିବ। ହେଲେ ଠାକୁରଙ୍କର ହେଇଯାଇଛି ସେପଟରେ ଯେଉଁ ଶିବଙ୍କର ମୂର୍ତ୍ତିଟା ଯେଉଁ ବଡ଼ ଶିବ ମୂ ର୍ତ୍ତି ହେଇଛନ୍ତି।
ହଁ